ନମସ୍କାର।
ହ୍ୟାଲୋ। ହ୍ୟାଲୋ। ଦ ମ୍ୟାମ୍। ହ୍ୟାଲୋ-ହ୍ୟାଲୋ-ହ୍ୟାଲୋ।
ହଁ ହ୍ୟାଲୋ ଶୁଭିଲା।
ଆଜ୍ଞା ମ୍ୟାମ୍।
ହଁ-ହଁ କଣ କରୁଥିଲେ ଆପଣ?
ଦିଦି ମାର୍କେଟ ଆସିଥିଲେ ଆଉ।
ଓ ମାର୍କେଟ ରୁ କଣ ପରିବା ନା
ନା-ନା ଟିକେ ଆସିଚୁ ଗୋଟେ ଗୋଟେ ବୁଲେଟେ ବୁଝିବାକୁ।
ଆଚ୍ଛା-ଆଚ୍ଛା।
ହୁଁ।
ବୁଲେଟ କଣ କରିବେ?
ଏଇ ଆଣିବାର ଗୋଟେ ପ୍ଲନ୍ ଅଛି ତ ସେଇଥିପାଇଁ। ଗାଡି ଟା ହେଇଥିଲା ସାଙ୍ଗଟେ କହିଲା ଆଉ ଠିକ୍ ଅଛି ରହ ଦେଖିବା ମୋର ଗୋଟେ ସେକେଣ୍ଡହାଣ୍ଡ ବୁଲେଟ ଗୋଟେ ସୋରୁମ ଗଟେ ଚିହ୍ନା ଅଛି।
ହଁ ବୁଲେଟରେ ସେଟା କେତେ କିଲୋମିଟର ଦଉଛି?
ସେଟା ଦଉଛି ମିନିମମ ଚାଳିଶ୍।
ହୁଁ-ହୁଁ। ଆଜିକାଲି ତ ଯାହାକୁ ହଁ। ଆଜି ଯାହାକୁ ଦେଖୁଛନ୍ତି ସମସ୍ତେ ବୁଲେଟ ହିଁ କିଣୁଛନ୍ତି।
ମୋର ଗୋଟେ ମାନେ ଆପଣ ବିଶ୍ବାସ କରିବେନି ମୋର ବୁଲେଟ୍ ଅଲଗା ପ୍ରକାର ମୋତେ ପୁରା ଏତେ ଫେଭରେଟ୍ ମାନେ କହିପାରିବନି।
ହ ସବୁ ପୁଅ ମାନଙ୍କର ଫେବାରୀଟେ ଥାଏ।
ବୁଲେଟ ମାନେ ବୁଲେଟ ଗାଡି ଚଲେଇବାକୁ ମତେ ଭଲ ଲାଗେ। କି ମତେ ସ୍କୁଟି କି ବାଇକ୍ ଏତେ ଖାସ ଲାଗେ ମୋର ସବୁ ବୁଲେଟ ନହେଲେ ଦେଖିବେ
ଓ ହୋ।
ସେଇଭଳିଆ ମାନେ ସେଇଭଳିଆ ମତେ ବହୁତ ପସନ୍ଦ। ସେଇଟା ମୋତେ ବୁଲିଆ ବି ବହୁତ ପସନ୍ଦ।
ହଁ ଏକା ଯାଇଛନ୍ତି କି କାହା ସହିତ ଯାଇଛନ୍ତି?
ନା-ନା ମୁଁ ମୋ ସାଙ୍ଗର ମୋର।
ହୁଁ। ତଥାପି ସେ ବୁଲେଟ ଟା କେତେ ପଡି-ପଡିଯିବ?
ସେକେଣ୍ଡହାଣ୍ଡ କହୁଛି ତଥାପି ପା ପାଖାପଖି ପଡିଯିବ ଅଶୀ ନବେ ପାଖାପାଖି ପଡିଯିବ ଆଉ।
ହୁଁ-ହୁଁ ମିିଲେ। ନୂଆ ସପରେ ମିଳେନି ଯୋଉଟା ନୂଆ ବଲେଟ ଯୋଉଠି ମିଳେ ସେଠି ମିଳେନି।
ହଁ-ହଁ।
ନା ପେରସନାଲ ଯୋଉଟା ନୂଆ ବୁଲେଟ ମିଳେନି ମାନେ ପୁଣାଟା ଗାଡ଼େ ମିଳେ।
ଓ ହୋ। ପଚାରିଲେ କଣ ଫିଫ୍ଟି ପରସେଣ୍ଟରେ କରନ୍ତି ନା। ଓ କେମିତି ପେମେଣ୍ଟ?
ଆପଣ ଯେତେ କ୍ୟାସ୍ ଦେବେ ଆପଣ ଧରିନିୟନ୍ତୁ ଆପଣ ଲକ୍ଷେ ଟଙ୍କା ଅଛି କି ମାନେ ବୁଲେଟ ଟା ମାନେ ପୁରା ପ୍ରାଇସ୍ ଟା ସବୁ କିଛି କେ ଆପଣ ଧର ଆପଣଙ୍କ ଇଚ୍ଛା ଧର ଆପଣ ଯଦି ବେଶୀ ଯଦି ମାନେ ଡାଉନ ପେମେଣ୍ଟ ଦେବେ କି ମୁଁବ ଦେବି ପଚାଶ ଷାଠିଏ ହଜାର ଟଙ୍କା ଡାଉନ ପେମେଣ୍ଟ। ଚାଳିଶ ହଜାର ସେ ଚାଳିଶ ହଜାର ଟା ଇ ଏମ ଆଇ ହବ। ଆପଣ ବର୍ଷକୁ ଧର ଆଜ୍ଞା।
ସେଟା ଭଲ ଆ
ହୁଁ। ମାସକୁ ଆପଣ ଦି ହଜାର ତିନି ହଜାର ଦେବେ କି ଆପଣଙ୍କ ଯାହା ହିସାବ ହବ ସେ କହିବେ ଆଉ। ନକେତେ ବର୍ଷ ଇ ଏମ୍ ଆଇ କରିବେ
ହଁ।
ହୁଁ
ହଁ ଆଉ ଆଉ ନା ଆଉ ଆମର ତୁ ଏଠିକାର ନା ଆଉ ତୁ ଭଲ ଭଲ ସ୍ଥାନରେ ଆଉ ଜାଗା ମାନ ଅଛି। ଏଇଠି ସେ ଆପଣଙ୍କୁ ମନ ମନ୍ଦିର ମନ୍ଦିର ବୁଲିକୁ ଭଲ ଲାଗେ?
ହଁ ମନ୍ଦିର ବୁଲିଆକୁ ଭଲ ଲାଗେ ଆଉ ଯୋଉଠି ମାନେ ଯୋଉଠି ମାନେ ସୁଇମିଂ ପୁଲ୍ ଫୁଇମିିଂ ଫୁଲ
ହୁଁ ହୁଁ ଆମ ଏଠିକାର ନା ହୋଟେଲ ମାନେ ବି ହେଲାଣି ଯେମ୍ ଯେମିତି ତାମାନେ ଅଁ ସେଥିରେ ସୁଇମିଂ ପୁଲ ବି ହେଇଛି। ଆମ ଘରୁ ସେଟା ହଁ ଆମ ଘରୁ ସେଟା ହେଇଯିବ ଛଅ ସାତ୍‌ କିଲୋମିଟର ପଡିଯିବ।
ନା ନା ଯେତେ ସୁଇମିଂ ପୁଲ ହେଲେ ବି ସିଏ ପଇସା ପୁଣି ସେମିତି ବି ନେବେ।
ହଁ ପଇସା ହଁ ନିଅନ୍ତି ନିଅନ୍ତି। ମୋର ଭଉଣୀ ନା ସେଥ୍ ଆମର ଭଉଣୀ ସେଠାରେ ସୁମିଂର ପ୍ରାକ୍ଟିସ ପ୍ରାକ୍ଟିସ କରୁଥିଲା ତିନି ମାସ୍। ସେଠାରେ ସମତେ ପ୍ରାକ୍ଟିସ କରିବା ପାଇଁ ଆମ୍ବି ଆସନ୍ତି ଆଉ ଏଞ୍ଜୟ କରିବା ପାଇଁ ବି ଆସ ଆସନ୍ତି ସେ
ପ୍ରାକ୍ଟିସ କରିବା ପାଇଁ ଆସୁଥିବେ ଯାହା ବି ହେନେ ବଡ ଗୋଟେ ଯାହା ବି ହେନେ କରିଥିବେ ଗୋଟେ ଆଉ।
ଟା ଆମର ନା ଟାଉନର ବାହାରେ ସେଟା ଅଛି।
ହଁ ଟାଉନର ବାହାରେ ହଁ। ତାପାଇଁ ଗୋଟେ ବଡ ଜାଗାଟେ ଦରକାରେ ସେ ପୁଣି କରିଆକୁ
ଆଉ ବି ପୁଅ ଆଜିିକାଲି ନା ଯା ତା ମାନେ ଯ ଯୋଉ ଆଡେ ବି ଦେଖିବେ ନା ତ ସବୁଆଡେ ଏବେ ରେଷ୍ଟୁର୍ ରାଣ୍ଟ ପୁରା ରେଷ୍ଟୁରାଣ୍ଟ ଆଣ୍ଡସ୍ କ୍ୟାଫେ ସବୁଆଲେ ସବୁଆଡେ ଖୋଲିଲାଣି।
ଅଧିକ ହଁ ଆଜ୍ଞା। ଅଧିକ ଏବେ ରେଷ୍ଟୁରାଣ୍ଟ।
ହଁ ଆପଣ ଯଦି କୋଉଠାକୁ ଯଦି ଜାଣିବି ନଥିବେ କି ଏଇଟା ଖୁଲିଛି ତ ଆପଣ ସୋସିଆଲ ମିଡିଆରେ ଦେଖି ଖିଦେବେ। ସେଥିରେ ଲକ୍ଷ ଲକ୍ଷ ଭିଡିଓ ବି ତାମାନେ ପୋଷ୍ଟ ଚାଲୁଛି। ନୂଆ ନୂଆ ଯୋଉଟା ଠାରେ ଆସିଲା, ଆପଣ ସେଟା ଦେଖିକି ବି ଆପଣ ଯାଇପାରିବେ।
ଆଉ ଖାଇଚନ୍ତି ନା?
ହଁ ମୁଁ ଆଜି ଆମର ଥିଲା ପୁରୀ, ତରକାରୀ ଆଉ ଚଟନି।
ପୁରୀ, ତରକାରୀ, ଚଟନି। କୋଉ ଚଟନି ଯୋଉ ନଡ଼ିଆ ଚଟନି?
ଏଇ ଯୋଉ ପୁଦିନା ପତ୍ର, ଅଁ ଟମାଟୋ, ରସୁଣ, ଅଦା
ସେଟା ବା କଣ ଗୋଟେ କୁହନ୍ତି ସେଟା ବା ସାମ୍ବର କୁହନ୍ତି ନା କଣ? ନା
ନା ନା ନା ନା ସେଟା ଖାଲି ପୁଦିନା ବଟା, ତା ମାନେ ବଟ୍ ଟା ହେଇକି ହେଇଥିଲା। ଆମର ଯୋଉ ଟମାଟୋ ଚଟନି ଯେ କଣ କହେ କେମିତି ଖାଆନ୍ତି ଖାଆନ୍ତି ଆପଣ ଟମାଟୋ ଚଟନି?
ଆମର ଯଦି ନାଁ ମୁଁ ଏତେ ଚଟନି ଫଟନି କିଛି ଖାଏନି।
ହଁ ହଁ ସେଥିରେ ଖାଲି ପୁଦିନା ପତ୍ର ପଡିଥିଲା। ହଁ ହଁ ହଁ ଆମ୍ବ ଖଟା ଏତେ ଭଲ୍‌ ଲାଗେ ହଁ।
ହଁ ପୁଦିନା ପତ୍ର ପଡିଥିବ, ଲଙ୍କା ପଡ଼ିଥବ। ଏପଟେ? ମାନେ ମାନେ ଆପଣ ମାନେ କୋଉ ମାନେ କଣ ମାନେ କୋଉ ଜିନିଷ ଉପରେ?
ନାଇ ମାନେ ତାମାନେ ଅଁ କଣ ଫେମସ ତା ମାନେ ଜଳଖିଆ ହଉ କି ଅ କଣ ତା ମାନେ ଲଞ୍ଚର କିଛି ବି କଣ ଫେମ ଯେମି ହୁଁ। ଦହିବରା? ହଁ ସେଥିରେ ସେ ଦହିବରା ଗୁଗୁନି ବି ପ କ-କରା ହୁଏ ନା? ସେଟା ତ ହଁ।
ଟା ସେଟା ଫେମସ ଥିଲା କଟକରେ ଭୁବନେଶ୍ୱରରେ ଯାଜପୁରରେ ସବୁଆଡେ ଏଇକେନା ଫେମସ ହେଇଗଲାଣି ।
ମୁଁ ବି ଯେ ଯ ଯୋଉ ଯାଇଥିଲି ସେଠି ମୁଁ ରହୁଥିଲି ତ ସେଥିରେ ବି ଆ ମାନେ ଗୁ ଦହିବରା ଗୁଗୁନି ବହୁତ ଖାଇଛି ଭଲ ଲାଗେ ଭଳ କରା ହୁଏ ସେମିତି ସେଠିକା । ହଁ ଆଉ ଆମ ଏଠି ନା ଆମ ଏଠି ତାମାନେ ଚାଉଲି ବରା । ଚାଉଲି ବରା ଫେମସ ଆଉ ଆପଣ ଜିଲାପି ଜିରାପି ଶୁଣୁଛନ୍ତି ଆଉ ଜିଲାପି ବି ବହୁତ ବଢିଆ ମିଲେ ଲବ ହଁ ଲବଙ୍ଗ ଲତା ସେଇଟା ବି ବହୁତ ତା ମାନେ ଭଲ କରାହୁଏ ଏଠି ।
ଆ ଜିଲାପି ଟା ବଢିଆ ମିଠା ଲାଗେ।
ହଁ ସେଇଟା ପୁରା ଗରମ ଗରମ ଥିଲେ ନା ପୁରା ଆହୁରି ତା ମାନେ ଟେଷ୍ଟ ହୁଁ ଜିଲାପି ଟା। ସେମିତି ଚାଲିଛି ଆଉ କେବେ ଏଠି ନା ମୁଁ ଭୁବନେଶ୍ଵରରେ ମୋର ଯୋଉ ଗୋଟେ ଇଗ୍ନୋର ଗୋଟେ କରୁଥିଲି ନା ଏକ୍ସାମ ଦଉଥିଲି ତ ସେଠିରେ ମୁଁ ରହିଛି।
ଦହିବରା ଆଳୁଦମ୍ ଆଉ
ହଁ ସେ ଧାନ୍ ଦହିବରା ଗୁଘୁନି ସବୁ ଛୋଟ ଛୋଟ ବରା କରିକି ଦେଇଥିଲେ ବହୁତ୍ ଭଲ ଲାଗିଥିଲା ସେଟା ଆଉ ସେଠି ଭାଇ ବି ସେଠାରେ ଅ ଅଛି ଏବେ ସେ ଲ କରୁଛି ନା ତ ସେଠାରେ ସେ ହେଲାଣି ପାଞ୍ଚ୍ ଛଅ ବର୍ଷ ହେଲାଣି ସେଠାରେ ଅଛି ତମେ ବୁଲିବାକୁ ବି ଯାଇଥି ହେଲୋ ତ ସେଠାରେ ଖାଇଛୁ ବହୁତ୍। ହଁ ସେ ଲ କୁ ଲ ତାର ଏଇଟା ସରିଲାଣି ଏଲ୍ ଏଲ୍ ମ୍, ଏଲ୍ ଏଲ୍ ବି କରିଥିଲା ତାପରେ ତାର ପ୍ରାକ୍ଟିସ୍ ଚାଲିଲା। ପାଞ୍ଚ ଛଅ ବର୍ଷ କୋର୍ଟରେ ରହିକି ତାପରେ ପୁଣି ଏବେ ଏଲ୍ ଏଲ୍ ମ୍ ଟା ତାର ଏବେ ରିସେଣ୍ଟ ସ କରିଛି।ପୁଣି ଯିବକ୍ ପୁଣି କଟକ।
ଓ କଟକରେ କୋଟ୍ ଅଛି ବା?
ହଁ କହ ହଁ ସେଠିକାର ପୁଣି ସେ ରହିବ ଆଉ କରିବ।
ଭଲ କୋଉ ଉଁ ଲୟର ହେଇଯିବ ଆଉ। ଆଡଭୋକେଟ ହେଇଯିବେ ନହେଲେ ଯାହା ବି କିଛି ଗୋଟେ ହେବେ ଆଉ
ହଁ ସେଟା ତ ହଁ ସେଥିରେ ସେଥିପାଇଁ ତ ପ୍ଲସ ଟୁ ରୁ ଯୋଉ ଲାଇନ ଆପଣ ଧରିବେ ନା ସେଟା ସବୁଠୁ ବେଷ୍ଟ। ତାପରେ ଆପଣଙ୍କର ଯୋଉ ଡିସାଇଡ ହେବ କ୍ୟାରିଅରଟା ଚାଲିବ ସେହି ହିସାବରେ। ଆଉ ବେକାର ପ୍ଲସ ଟୁ ପ୍ଲସ ଥ୍ରୀ କରିକି ବି କିଛି ଲାଭ ନାହିଁ ଆଜିିକାଲି।
ଯାହା କରିବ ପ୍ଲସ ଟୁ ପ୍ଲସ୍
ହଁ ସେଟା ତ ସେ ମୋର ଆମର ଭୁଲ୍ ହେଇଯାଇଛି, ଆଗ କାଳରେ ନା ତାମାନେ ଆଗୁ ତା ମାନେ ସେମିତି ହି ସେତିକି ତା ମାନେ ପ୍ଲସ୍ ଟୁ ପରେ ପ୍ଲସ ଥ୍ରୀ କରିକି ତାମାନେ ଟିଚିଂ ଜବ ଟା ସମସ୍ତେ ବେଶି ପ୍ରିଫର କରୁଥିଲେ ନା ତ ଆାଲି ଆଉ ଟି ଟିଚିଂ ଜବ୍ କୁୁ କେହି ଇଚ୍ଛା କରୁନାହାନ୍ତି। କାହିଁକି ସେଇଟା ବହୁତ ପଢିବାକୁ ପଡିବ ପୁଣି କମ୍ପିଟେଟିଭ୍ ଏକ୍ସାମ୍ ଦେବ ସେଇଟା ପୁଣି ଦୁଇଟା ଦେବ ତା ତାପରେ ପୁଣି ଇଣ୍ଟରଭ୍ୟୁ ଦେବ ଏ ଦୁଇଟାରେ ଯଦି ପାସ୍ ହେଇଗଲେ ଚଳିବ ତେବେ ଇଣ୍ଟରଭ୍ୟୁରୁ କଟିଗଲ ତ ଗଲା ସବୁ
କେହି ଯାଉଛି?
ହଁ ଭାଇ ଆଜି ଆସ ନା।
ହଁ।
ଯାଜ ଯାଜପୁର ଆସିଛ ନା କେବେ?
ଯାଜପୁର ତ ଯାଇନି ସେଠାକାର ମନ୍ଦିର ମାନେ ବି ସେଟା ପ୍ରସିଦ୍ଧ ନା କୋଉ ମନ୍ଦିର ପ୍ରସିଦ୍ଧ କି ଯାଜପୁରର? ଯାଜପୁର ଆମ ଯୋଉ ବହିରେ ଖାଲି ପଢିଛି ଯାଜପୁର କୋଉ ମନ୍ଦିର ଗୋଟେ ପ୍ର ଦେବୀ ଦେବୀ ମନ୍ଦିର। କଣ କି?
ଆ ଉ କଣ କି?
ମା ବିରଜା।
ଆଛା ବିରଜା ହଁ ହଁ ହଁ ଯାଜପୁର ବିରଜା।
ବିର ଆଉ ମୁଁ ଯାଇଛି ସେଇଟା କହୁଛି ଦଶମ ନା ଯୋଉ ପ୍ଲସ ଟୁ ଯୋଉ ଏକ୍ଜାମ ଦବାକୁ ଯାଇଥିଲି ଏକ୍ଜାମ ବେଳେ ମାନେ ଦି କ ଥିଲା ଯୋଉ ଦି ମାସ ଦି ଥର ଯାଇଥିଲି। ହଁ। ନା ବହୁତ ବଢିଆ ଲାଗେ ମାନେ ସେଠିକି ଯିବେ ମାନେ ପୁରା ମାନେ ଶାନ୍ତି ଲାଗିବ। ପୁରୀରେ ସେମିତି
ହୁଁ ହୁଁ ହୁଁ ଆଜ କାଲି ତ ଏଇଟା ଆପଣ ଦେଖିଲେଣି କି ପୁରୀର ଯୋଉ। ଜଗନ୍ନାଥ ମନ୍ଦିରର ଛଅ କିଲୋମିଟର ସାତ କିଲୋମିଟର ଭିତରେ ପୁଣି ଏକ ରାମ ମନ୍ଦିର ହେଇଛି।
ହଁ ହଁ ରାମ ମନ୍ଦିର ମୁଁ ଯାଇନି କିନ୍ତୁ ଇଣ୍ଟରନେଟ ରେ ଦେଖିଛି।
ହଁ ମୁଁ ବି ସେଇ ସୋସିଆଲ ମିଡିଆରେ ଦେଖିଥିଲି ସମସ୍ତେ ଏବେକାା ସେଠାରେ ବହୁତ କା ବହୁତ ତା ମାନେ ଭିଡ ଅଛନ୍ତି।
ହଁ ଏବେ।
ଯେମିତି ଆମ ଅଯୋଧ୍ୟ ର ରାମ ମନ୍ଦିର ଯେମିତି ବ ତିଆରି ହେଇଛି ନା ପୁରା ସେଇ ମଡେଲ ରେ ପୁରା। ହଁ ଭଲ ଭଲ। ଯଉମାନେ ଅଯୋଧ୍ୟା ଯାଇପାରିବେିନି ସେଠାରେ ଏ ସେମାନେ ଏମିତି ଏଠିକି ଦର୍ଶନ ବି କରିପାରିବେ ଭଲ ଲାଗିଲା ଭଲ ଡିସିଜନ ଟିଏ ନେଲେ ତାମାନେ।
କେଦାରନାଥ ଜାଣିଛନ୍ତି ନା କେଦାରନାଥ।
କି ହଁ କେଦାରନାଥ ଜାଣିଛି ବାକି ଯାଇନି।
ନା ନା ଆ ଯିବା ତ ମାନେ ଏତେ ସୌଭାଗ୍ୟ।
ନା ଶୁଣିଛି କେଦାରନାଥ ମୋର ଡ୍ରିମ୍ ପ୍ଲେସ୍। କେବେ ନା କେବେ ମୁଁ ବାଧ୍ୟ ଯିବି ସେ କେଦାରନାଥ କୁ।
ଯାଉଛନ୍ତି କେତେ ଜଣ ଡ୍ରିମ ପ୍ଲେସ୍ ଯାଉଛନ୍ତି କିନ୍ତୁ କେତେ ଜଣ ପୁଣି ମାନେ ପୁଣି ଅସୁବିଧା ହଉଛି ପୁଣି ଲୋକ ମାନେ ଡେଥ୍ ହେଇଯାଉଛି।
ହଁ ଏକଚୁଲି ହଁ।
ନା ସେ ଯୋଉ କେଦାରନାଥରୁ ମନେ ପଇଲା କଣ କି ଆମ ଯୋଉ ଯାଜପୁର ରୋଡରେ ଗୋଟ କେଦା
ଓହୋ ହଁ ହଁ ହଁ ସେଠାକାର କିଏ? କେମିତି ତାନେ ପୁରା କେଦାରନାଥ ଭଳିଆ ସେଟା।
ପୁରା ଦିଟୋ କେଦାରନାଥ ଭଳିଆ କିନ୍ତୁ କେଦାରନାଥ ଯେତିକି ହାଇଟ୍ ମାନେ ଇଏ ସେତେ ମାନେ ଏତେ ନାହିଁ। କିନ୍ତୁ ପୁରା କେଦାରନାଥ ଭଳିଆ ଦେଖିବାକୁ ପୁରା ଡିଜାଇନ ବି ସେ କେଦାରନାଥ ଭଳିଆ ପୁରା ସବୁ ପୁରା। ସେମ୍ ଟୁ ସେମ୍ ଖାଲି ଟିକିଏ ହାଇଟ ଏତେ ନୁହଁ ଲୋକ ବି ଭିଡ ହଉଛନ୍ତି।
ହ ତ ବଡ କେଦାରନାଥକୁ ପଛେ ପଛେ ଯିବା କଥା। ପ୍ରଥମେ ମିନି କେଦାରନାଥକୁ ଗଲେ ଭଲ।
ହଁ ମୁଁ ମିନି କେଦାର ଆମ ଘର ଏଠାରୁ ମିନିୟମ ତିରିଶ କି ପଇଁତିରିଶ କିଲୋମିଟର ହବ। ଦେଖ ମିନି
ଓ ହୋ ଓ ହେଲା ଯାଇ ନାହନ୍ତି। ପଳେଇ ଯିବ କି ଘରକୁ। ହୁଁ ଏବେ କଲେଜ କଣ ଖୋଲିଲାଣି କି ହଁ ଏବେ କଲେଜ ର ଆଡମିସନ କଲେଣି କି ନା କରିନାହାନ୍ତି?
ନା ନା କରିନି କାଲି କି ପହରନା ଆଡୁ ଯିବି କଲେଜ।
ହଁ। ସେଠି ଚାଲିଥିବ ନା ନ ଆଡମିନ ସବୁ ଚାଲିଛି ଏଟା କଲେଜ ମାନଙ୍କୁ।
ଆମେ ଗଟେ ବୁଝା ବୁଝି ହଉଛି କହରୁଛି କୋଉଠି ପଡିଲ ଭଲ କଉଠିପଢିଲେ ମାନେ ବେ। କିଛି ଫସିଲିଟି ମିଳିବ କୋଉଠି କ୍ୟାମ୍ପସ ଆସିବ ସେଇଭଳିଆ ଆଉ।
ହୁଁ ହୁଁ ଆପଣଙ୍କ ପାଖରେ ହିଁ ଘରରୁ କେତେ ଦୂର ହବ କଲେଜ୍।
ଘରୁ ଉ ପାଞ୍ଚ କିଲୋମିଟର କି ଛଅ କିଲୋମିଟର।
ଓହୋ ତ ମାନେ ପାଖଟା ତାହାଲେ। ଆପଣ ଆରାମସେ ବୁଲେଟ କିଣିଲେ ଆରାମସ ବୁଲେଟ ରେ ଯିବେ।
ସେ ଯାହାବି କିଣେ ସ୍କୁଟି କିଣେ ଯାହାବି କିଣେ ବହୁତ ଆରାମ ସେ ଯିବି। ଆରେ ମାନେ ଏଠି ବହୁତ ମାନେ ଇଏ ଅଛି ମାନେ କଣ କହିବେ ମାନେ ବହୁତ କଲେଜ ଅଛି। ହାଲୋ ।
ହୁଁ। ହୁଁ ହେଲୋ। ସେ ଡିପ୍ଲୋମାର ହିଁ କଲେଜ ଅଛି କି।
ହଁ ଡିପ୍ଲୋମ ର ଅଛି ଆଇଟିଆଇ ର ଅଛି ସାଇନ୍ସ ଅଛି ଆର୍ଟ୍ସ ଅଛି ସବୁ ଅଛି।
ଆଚ୍ଛା ଆଚ୍ଛା ହଉ ଠିକ ଅଛି ସେ ସାର୍। ପୁଣି କଥା ଲାଗିବ ହଁ ହୁଁ।
ଆଜ୍ଞା।